ହ୍ୟାଲୋ।
ହ୍ୟାଲୋ ହଁ।
କଣ କରୁଛ?
ଏଇ ପୁଅ ପଢୁଛି ମୁଁ ଅସଛି ଆଉ।
ତାର ରଜ ପାଇଁ ଡ୍ରେସ୍ ଆଣିଲଣିି ନା?
ନା ଡ୍ରେସ୍ କିଣା ହେଇନି।
ପୁଅ ପିଲାଟା ରଜା କଣ କରିବ
କଣ?
ପୁଅ ପିଲାଟା ରଜ କଣ କରିବ?
ହଁ ପୁଅ ପିଲା ଆଉ କଣ ଝିଅ ପିଲା ଡ୍ରେସ୍ ତ ସବୁ କରୁଛନ୍ତି ସିଏ ତ ରଜ ହେଇନି ସିଏ ପଚାଶ ଥର ପଚାରିଲାଣି ରଜ ଡ୍ରେସ୍ କେବେ ଆଣିବା ଆଉ? କେବେ ଆଣିବା?
ଛୁଆ ତ ସେମିତିଆ ସବୁ ଆଉ। ନୂଆ ଡ୍ରେସ୍ ହବାର ଥିବ ବସେଇ ଉଠେଇଦେବେନି ବାୟା କରିଦେବେ। କଣ ଆଜି ରୋଷେଇ ହଁ।
ପୁଳିଆଳୁ, ତରକାରୀ।
ଓ ହୋ। ଆଉ ଖାଇସାରିଲଣି?
ହୁଁ ସକାଳେ ଖାଇଥିଲି ଆଉ ଖାଇନି। ଖାଇବି ଖାଇବା ଆଉ
ହଁଁ ହଁ। ବର୍ଷା ବର୍ଷା ହେଇନି?
ହୁଁ ବର୍ଷା କାଲି ହେଇଥିଲା ସବୁଦିନ ଚାରିଟା ବେଳକୁ ତ ଉଠଉଛି କୋଉଦିନ ହଉଛି କୋଉଦିନ ହଉନି। ପାଗ ବି ଜାଁଳିିଆ ରହୁଛି ବେଶୀ ଖରା ହଉନି।
ହଁ ଡେଲି ବର୍ଷା ଉଠଉଛି ପବନ କୁ ଘଡଘଡି ବର୍ଷା ନାହିଁ। ଏଇଆଡ଼େ ବି ଏମିତି। ଆଉ ପଖାଳ ନା ଗରମ ଖାଇଲ?
ମୁଁପଖାଳ ଖାଇଥିଲି।
ହୁଁ।
ବର ମୁଖିଆ ଯାଇନି।
ରଜରେ କୁଆଡେ ବୁଲିଯିବ? ଖାଇକି ଏବେ ଆସିଥିଲି କାମ ସାରିକି ପୁଅକୁ ଶୁଆଇକି ବାହାରେ ବସିଛି।
ରଜଦ ସେମିତି କିଛି ପ୍ଲାନିଂ ନାହିଁ। ଅଛି ଯଦି ଘରକୁ ଯିବା କଥା ଅଛି। ଗଲେ ଯିବୁ ନହେଲେ ନାଇଁ। ଆଛା ଠିକ୍ ହେଇନି। ସ୍କୁଲ ଖୋଲିିବ ଅଦ ମୋଏଆଡେ କାମ ଅଛି। ଦେଖିଆ କଣ ହେଉଛି।
ତମର ଆଇିଲଣି ନୂଆଁ?
ନା।
ହା ହୁଁ।
ହାଲୋ।
ହଁ।
ଏଇ ଘରୁ ଯାଇଥିଲି ମଝିରେ ସେ ସାବିତ୍ରୀ ଓଷା ବେଳକୁ ନେଇ ଆସିଥିଲି ଡ୍ରେସ ଦିଟା ସମ୍ବଲ ପୁରୀର ଏଇନା ତ ସମ୍ବଲପୁରୀ ଡ୍ରେସ ବହୁତ ଚାଲିଚି ଆଉ ସମ୍ବଲପୁରୀ ଶାଢୀ ସମ୍ବଲପୁରୀ ପାଟ ସମ୍ବଲପୁରୀ କଟନ ଶାଢୀ ସମ୍ବଲପୁରୀ ଡ୍ରେସ୍
ହଁ ସେ ତ ଚାଲିଛି ଆଉ।
ସେଇଆାକୁ ଭଲ ଲାଗିଲା ଦି ପି ସେ ନେଇଆସଛି ଦିଟା ଗାଉନ। ଗୋଟେ ରେରେଉ ଗଲା। ଯେତେ ବେଳେ ଯିବ ପଛ ପଟ ବ୍ଲୁ କଲର କୁ ହ୍ାଇଟ କଲର ଆଉ ଗୋଟେଡି ମ
ଏବେ ତ ସବୁ ସମ୍ବଲପୁରି ଚାଲିଛି। ଡ୍ରେସ ଏ ଛୁଆଙ୍କ ଡ୍ରେସ ବି ଆସୁଛି ସେଇଟା।
ହୁଁ ମତେ ବି ସମ୍ବଲପୁରୀ ଟିକେ ପସନ୍ଦ ଭଲ ଲାଗେ ତମକୁ ଭଲ ଲାଗେ?
ଯାହାକୁ ତ ଦେଖିବ ସେ ସବୁ ସମ୍ବଲପୁରୀରେ ପିନ୍ଧିଥିବେ ଆଉ ବ୍ଲାଉଜ ସେ ଶାଢୀ ଡ୍ରେସ ଛୋଟ ଛୁଆଙ୍କର ଡ୍ରେସ୍ ବି ବଢ଼ିଆ ଆସିଛି।
ହଁ ମୁଁ ପୁଅ ପାଇ ସମ୍ବଲରେ କଣ ଯିବେ ଆଣିବେ। ସା ଟେ। ସମ୍ବଲ ପୁରି ଛୁଆ ପିନ୍ଧି ଚ ନ୍ତି ଭଲ ଲାଗେ। ସମସ୍ତଙ୍କ ପାଇଁ ଏବେ ବି ମାର୍କେଟରେ ସବୁ ଦୋକାନରେ ଆଭେଲେବୁଲ ରହିଲାଣି ସମ୍ବଲପୁର ଆ ଗରୁ ରହୁନଥିଲା ବେଶୀ ଦୋକାନ ରଖୁନଥିଲେ ସମ୍ବଲପୁରୀ ଆଇଟମ। ଏବେ କିନ୍ତୁ ଯୋଉ ଦୋକାନ କୁ ଯିବ ସେଇ ଦୋକାନରେ ସମ୍ବଲପୁରୀ ଆଇଟମ ଅଛି। କିନ୍ତୁ ଏଗୁଡା ସବୁ ନକଲି ଅସଲି ନୁହେଁ ଏଗୁଡା ସବୁ। ବା ପ୍ରିଣ୍ଟ ଖାଲି ସମ୍ବଲପୁରି ପ୍ରିଣ୍ଟରେ ନ ହେଲେ ସମ୍ବଲପୁର କପଡ଼ା। ତାର ଅଲଗା କ୍ଵାଲିଟି ଅଲଗା ନା ଆଉ।
ହଁ ଏରା ଖାଲି ତା ପ୍ରିଣ୍ଟ ତା କପଡା ଫପଡା ଏତେ ଭଲ ଅସି ଵ ନି
ହଁ।
ପୁଅ ଖାଇଲାଣି।
ହୁଁ ଆଉ ସିଏ କଣ ଏଇ ପାମ୍ପଡ ନଳି କୁଟକୁରେ ଏଗୁଡା ସବୁ ଟିକେ ଖାଇଥିଲା। ଖାଇନି କିଛି ଡଫର୍ ଖାଦ୍ୟ।
ତାଙ୍କ ଖାଇବା ଏଇରା।
ଖାଇନି ଖାଇବ ଭାତ ଖାଇବ ଛୁଇଁ ଅଳୁ ତରକାରୀ ହେଇଛି ଖାଇବ କଣ ହଉ ସେ କୁ ଆଜି କଣ ନ ଆଣିଥିଲେ ସବୁ ପାମ୍ପଡ ନଳି ସବୁ ଆଣିଥିଲେ ତିଆରି ବି ହାତ ତିଆରି ବଡ ବଡ ପକେଟ ସେଇୟା କୁ ବସିକି ପୁ ଖାଇଲା ସବୁୁ ଗାଧେଇକି ଯାଇଥିଲା ଆରି କ୍ରିକେଟ ଖେଳିବା କୁ। କେକେ ଖାଇଲା ବାତ ଖାଇନି ଖାଇଵ ଆ
ହଁ ଏ ଖରାରେ କ୍ରିକେଟ ଖେଳି ପଡୁଛି।
କଣ।
ଯଠି ଖରା ହଉଛି ଖରାରେ କ୍ରିକେଟ ଖେଳି ଯାଉଛି।
ହଁ ବଡେଇ ଥିଲା ଆଜି କହିବା କୋଉଠି ଟୁର୍ଣ୍ଣାମେଣ୍ଟ ହଉଛି ଦେଖିବାକୁ ଯିବି। ଯାଏନି କ୍ରିକେଟ ବହୁତ ଭଲ ପାଉଛି ଖେଳିବା ପାଇଁ ଖେଳୁଛି। ନା ହେଟୁ ବଲ ହେଲା ସବୁ କ ରଖୁଛି ଇନଷ୍ଟା ରେ ଖାଲି ସାଙ୍ଗମାନାନଙ୍କୁ ଛାଡୁଚି ଏଠୁ ସେ ବିଚି
ହଁ।
ଟିଉସନ ଅଛି ତାର ସାଢେ ତିନି ଟା ରେ।
ଇଂଲିଶ ମିଡ଼ିୟମ୍ ଛୁଆ ତ ଓଡ଼ିଆ ଟେ ଟୀୟୁସନ୍ ଯିବେ ଇଂଲିଶ ଗୋଟେ ଟିଉସନ୍ ଯିବେ। ଦିଦିଟାସ ଟିଉ ସ ନ୍ ଇଂଲିଶ ମିଡିୟମ ଛୁଆ ଗୋ ଗୋଟେ ଦିଇଟା ଗୋଟେ ଓଡିଆ ଯିବେ ଟ୍ୟୁସନ ଗୋଟେ ଇଂଲିଶ ଯିବେ।
ହଉ। ତମେ କଣ ଖାଇଲ କଣ ରୋଷେଇ ହେଇଛି।
ଭାତ ଡାଲି ଆଜି ବେସନ ତରକାରୀ ହେଇଥିଲା। ବେସନରେ ଚକୁଳି ଭଳିଆ କରାହେଇଥିଲା ତାକୁ ପନିର ଷ୍ଟାଇଲ ର କଟା ହେଇକି ତରକାରୀ କରାହେଇଥିଲା।
ତମେ ରୋଷେଇ କର।
ହଁ।
ମେନ ତ ଗ୍ୟାସ ସମସ୍ୟା ବହୁତ ତମର ଗ୍ୟାସ ଆଣୁଛନ୍ତି ଘରେ।
ହଁ ଗ୍ୟାସ ଚୁଲି।
ଆମର ବି ହଇରାଣ ଗ୍ୟାସସାୟ ଆଣୁନାହାନ୍ତି। ସେଇ ଇଣ୍ଡକ୍ସନରେ କରୁଚି ଲାଇନ୍ ଫାଇନ୍ ଗଲେ ଗ୍ୟାସ୍ ନହେଲେ ସକାଳୁ ଚୁଲି ଲଗେଇକି ସବୁ କରାହଉଚି। ଚୁଲି ରୋଷେଇ
ଚୁଲି ଅଛି କିନ୍ତୁ କାଠ ଏତେ ସେଠି ମିଳେନି।
ହଁ। ଆଉ ଖରା ନାହିଁ ସିଆଡେ?
ନାଇଁ ଖରା ନାହିଁ କାଁଳିଆ ପାଗ କରିଚି ଲାଇନବି ଶହେ ଥର ଯାଉଚି ଆସୁଚି।
ହଁ ସବୁଆଡ଼େ ସେଇଆ ଲାଇନ୍ ଯାଉଚି ପଚାଶ ଥର ଲାଇନ୍ ଗଲେ ସହଜେ ଆସୁନି ବର୍ଷା ପବନ ଟିକେ ହେଲେ ଖରାବି ବେଶୀ ନାହିଁ କାଁଳିଆ ପାଗ
ହଁ ଘଡଘଡି ଜୋରେକୁ ବର୍ଷା ଫର୍ଷା କିଛି ନାହିଁ।
ହଁ। ପୁଅ କଣ ଖାଇଲା ସେଜିନିଷ ଖାଏ ଘରେ ରୋଷେଇ?
ସିଏ ଭାତ ଡାଲି ଆମ୍ବ ଆଳୁ ସିଝା ହେଇଥିଲେ ଆଳୁ ଭର୍ତ୍ତା କରା ହେଇଥିବ ଖାଇବ ନହେଲେ ତାର ଆମ୍ବକୁ ଭାତ, ଡାଲି
ତମ ଦେହ ଏଇନା ଭଲ ଅଛି?
ହୁଁ।
ଉଁ ହୁଁ ‌
ହଁ ମୋଦେହ ଭଲ ଅଛି। ଏ ପୁଅତ ଟିକେ କୁରୁକୁରି ଫୁରୁକୁରି ଖାଇଦେଲେ ଖାଇବା ଖାଉନି ସେମିତି ଶୋଉଚି ଓପାସେ। କୁରୁକୁରି ଥଣ୍ଡା କୁରୁକୁରି ଥଣ୍ଡା ଖାଇଦଉଚି କାଲି ରାତିରେ ସେମିତି ଖାଇଦେଲା ଥଣ୍ଡା ଜମା ଥାଏ କୁରୁକୁରି ଖାଇଦେଲା ଖାଦ୍ୟ ଖାଇଲାନି ସେମିତି ଶୋଇଲା।
ନା ସେଗୁଡ଼ା ଦବା କଥା ନୁହଁ ହେରା ଭୋକ ମାରିଦବ ପେଟ କାଟିବ ପୁଅପା ସରସ୍ଵତୀ ପୂଜା ଟାଇମରେ ଖାଇ ଦେଇଥିଲା ଦି ଚାରି ପ୍ୟାକେଟ କୁକୁରି ସେ ତାର ପେଟ ଏତେ କାଟିଲା ଦି ମାସେ ପେଟ କାଟିଲା କଟକ ନେଇ ଅଲଟ୍ରାସାଉଣ୍ଡ କରି ଡ ଦେଖି ସବୁ ମେଡ଼ିସିନ୍ ଦୁନିଆ ଖାଇଲା ସେବେଠୁ କୁରୁକୁରି ଖାଇବା ଛାଡ଼ି ଦେଇଚି ଆଉ ନିହାତି ଜରୁରୀରେ ଗୋଟେ ଅଧେ ଖାଉଚି ନହେଲେ ସେ ନିଜେବି ଆଉ ଖାଉନି ସେ ଚାଣିଲା ଜିନିଷଟା ଖରାପ୍।
ତାକୁ ମୁଁ ଦେଖିଲେ ମନା କରେ ଛଡ଼େଇ ଛୁଡ଼ାଇକି ନେଇଯିବି ସେ ସେପଟ ରୁମକୁୁ ଗଲେ ତାକୁ କୁରୁକୁରି ଦେଇ ଦେଇକି କବାଟ ଦେଇଦେବେ ଦେଇ ମୁଁ ଗଲେ ଲୁଚେଇ ଦେବେ। ଆଛ ଖାଇଦିଅ ଖାଉନି ସେବଡ଼ଟା ବଡ଼ ପୁଅଟା ଆମର କୁରୁକୁରି ଥଣ୍ଡା ଯାହା ଖାଉ ସେ ଖାଇବାଟା ଆଗ ତାର ଖାଇବ। ଖାଦ୍ୟ ଖାଇସାରିବା ପରେ ସେତାର ଯାହା ଖାଇବ ଇଏତାର ମାନୁନି।
ଛୁଆକୁ ଜଗ କୁରୁକୁରି ଫୁରୁକୁରି କମ ଦିଅ ଥଣ୍ଡା ହେଇ ଆଜିକାଲି ଯୋଉ ଥଣ୍ଡା ଛୋଟ ପ୍ୟାକେଟ ଆସୁଚି ତାକୁ ଦିଅନା ଘରୋଇ ଜିନିଷ ଯେତେ ଖାଇବାକୁ ଦବ ଛୁଆ ପାଇଁ ସେତେ ଭଲ।
ସିଏ ଥଣ୍ଡା ଖୋଜିଲେ ମୁଁ ତାକୁ ଲେମ୍ବୁ ପାଣି ଦେଇ ଦଉଚି।
ଲେମ୍ବୁ ପାଣି ନହେଲେ ପାଣିରେ ଟିକେ ଚିନି ପକେଇ ଦଉଚି ତାକୁ ଦେଇ ଦଉଚି।
ଛୋଟ ଛୁଆ ସିଏ କଣ ଜାଣିଲାଣି ଭଲ କୋଉଟା ମନ୍ଦ କୋଉଟା ମାଗିଲେ ଖାଇବ। ତମେ ଟିକେ ଜଗିବ ଆଉ। ସେ ଯାହା ଖାଉ ପାଣି ସଫିସେଣ୍ଟ୍ ପିଆଇବ ପାଣି ସଫିସେଣ୍ଟ୍ ପିଆଇଲେ ଖାଦ୍ୟ ହଜମ ହେଇଗଲେ ବେସି ଇଏ ନାହିଁ। ପାଣି ପିଇବା ଖରା ଦିନ କମ୍ କରିବନି ଦେହ ଝାଡା ବାନ୍ତି ଏଇନା ଯୋଉ ଆସିଚି। ଜଗି ରଖିକି ଟିକେ ଚଳିବାକୁ ପଡିବ ଆଉ।
ହଉ ଆଉ।
ଆଉ ରଖୁଛି ନା କଣ କହିବ ରଖ।
ହଁ।